ହ୍ୟାଲୋ।
ହଁ କାଳିଆ ଭାଇ
ହଁ କୁହ ଭାଇ।
ଆଉ କଣ କହିବି, ଆଉ କଣ ହାଲଚାଲ ଭାଇ ତମର ସେପଟେ କଣ ସବୁ କର ଲଗେଇଛ କୁହ? କଣ ହାଲଚାଲ କୁହ।
କଣ ହେଇଛି?
ବୋଇଲେ କ-କଲ ଟା ଲଗେଇଲ, ବହୁତ ଦିନ ପରେ କଥାବାର୍ତ୍ତା କଣ ହାଲଚାଲ କୁହ ତମେ?
ଆମର ତ ସବୁ ବଢିଆ ଚାଲିଛି। ଖାସ କରି ଆମ କମ୍ପାନୀ ଉନ୍ନତ କରି ଚାଲିଚି।
ଆଚ୍ଛା। ଆଉ ଭଣ୍ଡାରୀ ପୋଖରୀ କଣ ହାଲତ କଣ କେମିତି ଠିକ ଠାକ ସବୁ ତମ ଏରିଆରେ ସବୁ ଠିକ୍ ଠାକ୍
ନା ନା ଏଟାକ ଆଗରୁ ଥିଲା, ବର୍ତ୍ତମାନ ଏଇ ଟୋଲଗେଟ ଟା ହେଲା ଦିନୁ ଠାରୁ ଖୋଳ କରିଦେଇ ସାଇଲେଇ। ଯଦି ଲାଇଟ୍ ଟା ବନ୍ଦ କରିଦମୁ ତାହେଲେ ଟୋଟାଲି ଭଣ୍ଡାରୀପୋଖରୀ ଚୋରି ହେଇଯିବ।
ଏମିତି?
ହଁ।
ଆରେ ବା। ତମେ ମାନେ କଣ ତମ ଘର ଟା ସେ ଏନ୍ ଏଚ୍ ପାଖାପାଖି ନା ଟିକେ ଭିତର ଆଡକୁ?
ଆରେ ଏବେ ସାଇଟ୍ ପୁରା।
ଆଚ୍ଛା।
ଆଉ ତୁମେ ଭଦ୍ରକ ଆଡେ କେବେ ଆସିଥିଲ? ଭଦ୍ରକ ଆଡ଼େ ଟାଉନ ଆଡେ ବୁଲିବା ପାଇଁ।
ଟାଉନୁ, ଭଦ୍ରକ ଭଦ୍ରକ ତ ଡେଲି ଯାଉଛି।
ଆଚ୍ଛା ଭଦ୍ରକ ଡେଲି ଆସୁଛ?
ହଁ ଭଦ୍ରକ ଆମର ଗୋଟେ ଯେ କି ଭଦ୍ରକ ଯୋଉ ପାୱାର ହାଉସ୍ ରେ କାମ କରୁଚି ବା।
ଆଚ୍ଛା ହଉ ଯୋଉ ଆଉ ଭାଇ ପଞ୍ଚାୟତ ଇଲେକ୍ସନ ଆସୁଛି। କଣ ପଞ୍ଚାୟତ ଇଲେକ୍ସନ ରେ କୁଆଡେ କଣ ତମକୁ କଣ ଲାଗୁଚି? କିଏ କିଏ ବାଜି ମାତ୍ ମାରିବ?
ସେକଥା ଛାଡ଼ ଆ ପର ଆ ପର ତମ
ତମ କଥା ଟା ଟିକେ କମ ଶୁଭା ଯାଉଛି ଭାଇ। ଟିକେ ପାଖକୁ ଆଣୁନ ମୋବାଇଲଟା।
ହ୍ୟାଲୋ ଏବେ ଶୁଭିଲା?
ହଁ ହଁ ଶୁଭାଯାଉଛି।
ହଁ। ମୁଁ କହୁଥିଲି ଏଟା ତ ମାନେ ମୁଁ କେବଳ ପାର୍ଟ ଟାଇମ୍ ଭଳିଆ କରେ କାହିଁକି ନା ଏଇଟା ଆମର ସେଲ୍ ତ କିଛି ନାଇନା ଯୋଉ ଇ ଯୋଉ ମେଣ୍ଟେନାସ ରେ ସେଟା ତ ଆମର ଯାହା ହଉଛି ହଉଛି ତିନି ଘଣ୍ଟା କେତେବେଳେ ଚାରି ଘଣ୍ଟା କେତେବେଳେ ପାଞ୍ଚ ଘଣ୍ଟା କେତେବେଳେ ସେଟା କହିହଉନି। ଏଇ ଟାଇମ ରେ ମୁଁ କଣ କରେ ଜାଣିଚ।
କଣ
କନ୍ଦାକଟା ଡଟକମ୍ ରେ କାମକରେ, ସେଟା ହଉଛି ପାର୍ଟାଇମରେ କରେ। କନ୍ଦାକଟା ଡ଼ଟ୍ କମ୍
ଆଚ୍ଛା କନ୍ଦାକଟା ଡଟ୍ କମ୍ ବୋଲି କଣ ଗୋଟେ ଅଛିକି।
ହଁ ଏଇଟି ଅଛି ଆମ ଗୁଟେ ଏଠି ଭକେନ୍ସିତ ଏବେ ନାହିଁ କେବଳ ପାଞ୍ଚ ଜଣ ସେଠି ପିଲା ଆବଶ୍ୟକ।
ମ ମତେ ଦେଖୁନ ଭାଇ କଣଯଦି ସୁବିଧା ହେଇପାରିବ ମତେ ଲଗେଇଦେଇଥାନ୍ତ।
ପାରିବ
ଆଁ
ପାରିବନା
ହଁ ଠିକକଥା
ଦେଖନ୍ତୁ, ଆମର ଫାଷ୍ଟକଥା ହଉଛି, କେବଳ ଯୋଉ ଦେଖୁଛନ୍ତି ଗୋଟେଗୋଟେ ଲୋକ ମାନେ ଫାମିଲିରେ କମଲୋକ ରହୁଛନ୍ତି ଧର, ଆପଣଙ୍କ ଫ୍ୟାମିଲିରେ କେତେଜଣ ଲୋକ?
ଆମ ଫ୍ୟାମିଲୀରେ ଚାରିଜଣ ହଁ
ଧର କାହାରନାହିଁ ସାହିପଡିଶା କମ ଅଛନ୍ତି କି କାହାର ଭାଇବନ୍ଧୁ ନାହାନ୍ତି। ସେଇ ଜାଗାରେ ଆମ ଏଇ ଯୋଉ କନ୍ଦାକଟା ଡ଼ଟ୍ କମ୍ କାମରେ ଆସେ।
ଆଚ୍ଛା ସେ କଣକାମରେ ଆସେଭାଇ।
ଦେଖନ୍ତୁ ଧର ଏ ମୋର ଗୋଟେ ସାଙ୍ଗର କିଛି ହେଇଗଲା କି ଆମ ଏଇ ପାଖଆଖ ଲୋକ ଯୋଉମାନେ କି କପାନୀ ବିଷୟରେ ଜା--କମ୍ପାନୀ ତ ନୁହେଁ ବା ସେଇଯୋଉ ୱେବସାଇଟ୍ ବିଷୟରେ ଜାଣି ଯଦି, ସେମାନେ ଡାଇରେକ୍ଟ କଲ କରିବେ ହେଲାକି ଯଦି ଆପଣଙ୍କର କା ମାନେଯୋଉ ଡେଡବଡି ନବାପାଇଁ ଚା ଚାରି ଜଣ ଲୋକ ଅଛନ୍ତି ଉଇଥି ଜଣେ ରୁହେ ସେ କେବଳକାନ୍ଦିବ, ମାନେ ତା ମା ବାପା ବି ଏତିକି କାନ୍ଦିବନି ସିଏ ଯେତିକି କାନ୍ଦିବ।
ଆଚ୍ଛା, ଏମିତି ବି ସିଷ୍ଟମ କଲଣିି ଭାଇ। ତମେ, ଏ ବାପରେ ବଢିଆ ନା ଏବେତ, ଗୁଢାଏ କଣ କହିଲ ଆଜିକାଲି ସବୁ ଗୁଡାଏ ନୂଆନୂଆ ଯୋଉ ଆଇଡିଆ ସବୁ ବାହାରିଲାଣିି, ଏଇଟାବି ଗୋଟେ ନୂଆଆଇଡିଆ ଆଉ।
ହଁ, ଆଉ ଚାରିଜଣ ରହିଲେ କେବଳ କାନ୍ଧେଇକି ନେଇକି ଜି ବେ ଯଦି, ଦଶଦିନରେ ଲୋକ ନଥିବେ ସେ ନଣ୍ଡାବି ହୁଅନ୍ତି।
ହଁ କି
ହଁ
ଆରେ ବା, ତମେତମେ ତାହେଲେ ଯାଇଚ କେତେଥର ନଣ୍ଡାହେଲଣି।
ଦିଥର ନଣ୍ଡା ହେଇଛି ମୁଁ ତ ବେଶୀ ଚାନ୍ସ ପାଇନି।
ହୁଁ ହୁଁ
ମୁଁ କେବଳ ବେଶୀଯାଏ କାନ୍ଦିବାକୁ, ତୁ କିଏ ଏତେଥର ନଣ୍ଡାହବ।
ଓ, ଆଉ ଭାଇ ତମର ସିଆଡେ ଖେଳଫେଳ କେମିତିକଣ ହୁଏ, ମାନେ ଟୁର୍ଣ୍ଣାମେଣ୍ଟଫୂର୍ନାମେଣ୍ଟ ହୁଏନା।
ହଁ ହଁ ହୁଏ
କଣ, ମାନେ କ୍ରିକେଟ ନା ଭଲିବଲ ନା କଣ?
ଆଚ୍ଛା, ତମେ ଭଲି ଖେଳ କି? ଏ ଭାଇ ତାହଲେ ତମେତ ଆମଲୋକ।
ହଁ ଚାନ୍ଦବାଲି ମାନେ ପୁରା ଏତେବି ଭଲଖେଳେନି। କିନ୍ତୁ, ଜଣା ଟିକେଟିକେ ମାନେ
ନାଇଁ କ୍ରିକେଟ ଆମେ ଖେଳୁ, କ୍ରିକେଟ ଖେଳୁନା କାଇଁ, ଭଲିବଲ ଗୋଟେ ପ୍ରଫେସନରେ ଆମେ ଖେଳୁ ମାନେ କ୍ରି କ୍ରିକେଟ ଏମତି ପାର୍ଟପାଇମ୍।
ଆଚ୍ଛା, ଆଚ୍ଛା। ଆଉ ଭଲିବଲ ଟୁର୍ଣ୍ଣାମେଣ୍ଟ ତମେ ଖେଳନା, ମୁଁ ସ୍ମାସ ଭାଇ ମୁଁ ସ୍ମାସ
ମାନେକଣ କାଉଟର, ଲିବ୍ରୋ ନା ସରି କାଉଣ୍ଟର ନା ଲକର ନା ବ୍ୟାଗ, କାଉଣ୍ଟର ଆପଣ ନା ଟା କଣ କହିଲେ?
ମୋ ନାଁ ହଉଛି ଭାଇ ଶିବ।
ଆଚ୍ଛା ଆଚ୍ଛା ଆଉ ମୁଁ ତ ସେଇଠି ଯୋଉ ଯାଇଛି ସେପଟେ ବହୁତ ଖେଳିବାକୁ। ଆପଣ ଜାଣିଥିବେ ବୋଧେ ଏଟା କଣ ଟା?
କୋଉଠି କହିଲ?
ଆପଣ ଏପଟ ସାଇଡ କେବେ ଆସିଛନ୍ତି?
ନା ଖେଳିବାକୁ ଯାଇନି ମୁଁ ଏମିତି ପ୍ରଫେସନାଲି ମୁଁ ଖେଳେନି ଏମିତିଆ ଗାଁ କଳରେ ଯୋଉଠି ମୁଁ ଏବେ କାମ ଏଇଠି ଟିକେ ପିଲାମାନେେ ବେଶୀ ଖେଳନ୍ତି ତ ଭଦ୍ରକରେ ତମର କଣ କହିଲ ଏପଟେ ଚାଡି ଗୁଡା ଟୁର୍ଣ୍ଣାମେଣ୍ଟ ସବୁ ହୁଏ ତ ସେଇଠି ଆମର ଯୋଉ ବନ୍ଦର ପାଖାପାଖି ପିଲାମାନେ ଯୋଉ ଖେଳନ୍ତି ତାଙ୍କ ସହିତ ଏମିତି ଶନିବାର ରବିବାର ଟାଇମ ମିଳିଗଲେ ଯାଇକି ଟିକେ ଜଏନ କରିଦବା କଥାଉ ଟିକେ ଖେିକି ପଳେଇ ଆସିବା କଥା।
ନହେଲେ ମତେ ଟିକେ ବ୍ୟାଡମିଣ୍ଟନ ଭାରି ପସନ୍ଦ ବୁଝିଲା ନା ଖାଲି ସମୟରେ ମତେ ଭିଡିଲେ ଜଣେ ଆମର ଗୋଟେ ଗ୍ରୁପ ଅଛି ସେ ଗ୍ରୁପ ରେ ସମସ୍ତେ ମେସେଜ କରିଦେବେ। କି କିଏ କୋଉଦିନ ମାନେ ଅଛନ୍ତି ଯେମିତି କାଲି ରବିବାର। ରବିବାର ଦିନ ପ୍ରାୟ ଲୋକଙ୍କର ଛୁଟି ଥିବ ତ କାଲି ସକାଳୁ ସମସ୍ତେ ଗ୍ରୁପ କିଏ ଅଛ ଖେଳିବା ପାଇଁ? ତ ସେଠି ଯାଇକି ମୁଁ ବି ହାତ ଟେକି ଦେବି ମୁଁ ବି ଅଛି ଖେଳିବା ପାଇଁ। ଏଇଠି ଚାରି ପାଞ୍ଚ ଜଣ ହେଇଗଲୁ ଗଲୁ ଘଣ୍ଟେ ଦୁଇ ଘଣ୍ଟା ବ୍ୟାଡମିଣ୍ଟନ ଖେଳିଲୁ ମାନେ ବେୟାମ ବ୍ୟାୟାମ ହେଇଗଲା ଶରୀର କୁଷ୍ ହେଇଗଲା ଆମେ ଆମେ ସେ ଖେଳିକି ଟିକେ ଆସିଲୁ ଆଉ। ତମେ କଣ ମାନେ ଭଲିବଲ ଖେଳିବା ପାଇଁ ତମର ଗା ଗ୍ରୁପ ଅଛି ନା କଣ କେମିତି ଯାଅ ତମେ?
ଶୁଵିଲାନି
ମୁଁ ଲିଭଲିବଲ୍ ତମେ ଯଉ ଖେଳିବାକୁ ଯାଅ ସେଇଟା ତମ ଗାଁ ରେ ହିଁ ଖେଳ ନା କି ବାହାରକୁ ଯାଇ ଖେଳ?
ନା ବାହାରକୁ ଯାଇ ଖାଳୁ।
ଆଚ୍ଛା।
ଏଛି ଵ ଏଇ କିଛି ଦିନ ତଳେ ଗୋଟେ ଖେଳ ହଉଚି ଲା ବଅନ୍ତରେ ଯାଇଥିଲୁ ଖେଳିବାକୁ।
ଯାଇଥିଲ?
ହଁ ବହୁତ ବସ୍ତ ଲିଖରେବେ
ଓ ହୋ।
ଏପଟେ ତ ହୁଏ ବ ତ ସେପଟେ ଯୋଉ ଟିଡି ଫିଡି ଆଉ କୋଉଟା କଣ ରହିଲା ଏଇପଟଟା
ଚା ଚାନ୍ଦବାଲି।
ଚାନ୍ଦବାଲିରେ ବି ହୁଏ।
ଚାନ୍ଦବାଲିରେ।
ହଁ ବାଜଦେପୁରରେ ହଁ ହୁଏ ଏଠି ଭଦ୍ରକରେ ଏଠି ନେହେରୁଙ୍ ଷ୍ଟାଡିୟମ। ନେହେରୁ ଷ୍ଟାଡିୟମରେ ତ ଏଇ ବର୍ତ୍ତମାନ ହବ ଗୋଟେ ହବାର ଅଛି ଟୁର୍ଣ୍ଣାମେଣ୍ଟ। କଲେମ ଷ୍ଟାଟସ ପକେଇ ଥିଲା। ହବ ଏଇ ମାସ ମାନେ ଆର ମାସ ଭିତରେ ହବ।
କଣ ନାଟା କଣ କହିଲ ଟୁର୍ଣାମେଣ୍ଟର?
ସେଇଟା ହଉଛି ଟୁର୍ଣ୍ଣାମେଣ୍ଟର ନାଁ ତ ସେମିତି କିଛି ନାହିଁ ସେଇଟା ହଉ ଷ୍ଟାଡିୟମ ଟା ଅଛି ସେଠି ନେହେରୁ ଷ୍ଟାଡିୟମ।
ନା ମୁଁ ଜାଣିଛି ମୁଁ ବି ଭଦ୍ରକ ଯାଏ ନା ପ୍ରାୟ ବୁଲିବାକୁ ଯାଏ ତ ମାନେ ଟୁଣ୍ଣାମେଣ୍ଟ କି ଟୁର୍ଣାମେଟ ଅବ
ଭ ଭଲିବଲ ଭଲିବଲ।
ଆଚ୍ଛା ଆଛା କେତଦିନ ଚାଲିବ?
ସେଇଟା ଗୋଟିଏ ଦିନ ହୁଏ।
ଓ କୋଉ ଡଟ୍ ରେ ଯଦି କହିଥାନ୍ତତା କୋଉଠି ଯାଇଥାନ୍ତନ୍ତି ଦେଖିବା ପାଇଁ।
ସେଇନି ବା ହବାର ଅଛି ଫ୍ରିଲଡ ମାନେ ଭଲ ନଥିଲା ନା ଏବେ ସବୁ ବନ ପ୍ରଧନ୍ତ ହେବ।
ଆଛା ଆଛା।
ହ ତ ଯାଉ ସେଇଠି ପ୍ରେକ୍ଟିସ କରିବାକୁ।
ହଁ।
ହଁ।
ଆ ତମ ତମ ବଦ ହଁ ତମେ ତାହେଲେ ତମ ଘରଟା ଯୋଉ ଏ ଏଚ ପାଖରେ ଅଛି ସେଇଠୁ ଭଦ୍ରକ ଟାଉନ ଟା କେ ଦୂର ହବ କୋଡିଏ କିଲୋମିଟର। ହଁ କଲେ କୋଡିଏ କିଲୋମିଟର ତ ହେଇଯିବ। ତାଲେ ସେ ଟୋଲଗେଟ ଟା ପର ପାଣି ଖୁଲି ପଳେଇ ଆସିବ ଆଉ ମାନେ ପୁରା ତମେ ଯାଜପୁର ବର୍ଡର ରେ ଅଛ ଆଉ।
ବାସ ଯା ଯାଜପୁର ବୋର୍ଡରରେ ପୁରା ଆମ ଘର ମାନେ କହିବାକୁ ଗଲେ ଆମ ଭଦ୍ରକ ଡିଷ୍ଟ୍ରିକଟ ର ଲୋକ କିନ୍ତୁ ଯାଜପୁରରେ ଆମ
ମିଶା ମିସି
ଆଚ୍ଛା ଆଛା। ଆଉ ଭାଇ କଣ ଆଜି ଖଲାବେଳେ କଣ ଖାଇଥିଲ।
ତମେ ଗୋଟେ କଣ ଖାଉଛ ନା କଣ।
ନା ନା ମୁଁ ଖାଉନୁ କ ମୋ ମାନେ କଥା ଏମିତି ଶୁଣ ଯାଉଥ ଏବେ ଆଉ କଣ ଖାଇବି ସନ୍ଧ୍ୟାବେଳେ ମତେ ଭୋକ ଲାଗେନି ଏତେ ଡାଇରେକ୍ଟଲି ରାତିରେ ଖାଇବି ଆଉ।
ଆଚ୍ଛା ଆଚ୍ଛା ଡିଉଟି ଡିଉଟି ସାଇଲାନି।
ଶନିବାର ନଥିଲା ଭାଇ ଶନିବାର ରବାରଟ ଛୁଟି ଥାଏ।
ଶନିବାର ରବିବାର ଦି ଦିନ ଛୁଟି ବଢିଆ। ଆ ଆମ ପାଇଁ ଗୋଟେ ବୁଝାବୁଝି କରୁନା।
ତମର କଣ ମାନେ ପଢାପଢି କଣ ହେଇଛିିବ ଭାଇ ମାନେ କୋଉ ଯାଇ ପଢିଛ।
ମୁର ପ୍ଲସଟୁ ପଢିଥିଲି ଆଉ। ବାତୁ ପରେ ଟିକେଟ ନା ଫା କରୁଛି ଆଉ।
ମାନେ ତମେ ଫା ଯୋଉ ମେ ଟୋଲ ଗେଟ୍ ଭିତରେ ରହିଯାଇଛ ନା ତମେ ଅଲଗା ତମ
ଲ ନା ନା ସେଟା ଅଲଗା ଆମର। ସେ
ଆଚ୍ଛା ତାହେଲେ ଫାଷ୍ଟଟଗ ତମେ ଇଏରେ ଅଛ। ସେଠି ଭାଇ ଦିନୁ କେତେ ଖଣ୍ଡେ ସେ ଯୋଉ ପାଣି କୋଇଲିରେ କେତେ ଖଣ୍ଡେ ଗାଡି ଯାଉଥିବ ମାନେ, ଆନୁମାନିକ ଯଦି ତମେ କହିବ ଏତିକି ହଜାର ଗାଡି ଦିନକୁ ଯାଉଥିବ କେତେ ଖଣ୍ଡେ ଗାଡି ଯାଉଥିବ?
ସେମିତି କହି ହବନି।
ନା ଫିର୍ ବି ଯଦି ଆନୁମାନିକ ତମେ ମାନ ମନକୁ କେବେ ଆ
ଆ-ଆନମାନିକ ଗୋଟେ ଦିନରେ କେତେ ଗାଡି ଯାଉଛି, ମିନିମମ ପାଞ୍ଚ ହଜାର ପ୍ଲସ ଗାଡି ଯାଉଛି।
ମାନେ ଯିବା ଆସିବା ଏପଟେ ଯାଉଥିବ ସେପଟେ ଆସ ଟାଇପର ଓ ବାପରେ।
ଗୋଟେ ଦିନରେ ଏବେ ରେଗୁଲାର ଗାଡ଼ି ଚାଲିଛି ଆଠ ଦଶ ଆଠ ଦଶ ଏମତି। ହ
ଓ ହୋ ହଉ କାଳିଆ ଭାଇ ପରେ କେତେବେଳେ କଥା ହବା ଆଉ ହେଲା ମୁଁ ଟିକେ ରଖିଛି କାମ ଆସିଲା।
ଓକେ ଓକେ। ଆଜ୍ଞା ଝିଅ